ହ୍ୟାଲୋ।
ହ୍ୟାଲୋ।
ଅ ଦେଖନ୍ତୁ ଅଁ ଆମର ଉଁ ଯେମିତି ପୃଥିବୀ ର ବିଭିନ୍ନ ଗଠନ ଅଛି ତ ପୃଥିବୀ ଟା ଆମର ହେଉଛି କଣ? କମଳା ଲେମ୍ବୁ ପରି ଚେପ୍ଟା ତ ପୃଥିବୀ ର ସବୁ ଗଠନ ଅଛି ପୃଥିବୀ ରେ କେମିତି ଆମେ ଯୋଉ କୋଉ କାରଣ ରୁ ଆମର ବର୍ଷା ହଉଛି କୋଉ କାରଣ ରୁ ଶୀତ ହୋଉଛି। କୋଉ କାରଣ ରୁ ଖରା ହୋଉଛି ଏମିତି ତାର ବିଭିନ୍ନ ଭୌଗଳିକ ଅବସ୍ଥା ଅଛି ପୃଥିବୀ ରେ ଆମେ କେମିତି ଗଛ ଅ ବୃଦ୍ଧି ପାଉଛି କେମିତି ଯୋଉ ହଁ ବର୍ଷା ହଉଛି ସେଥିପାଇଁ ବର୍ଷା ଗଛ ପାଇଁ କେମିତି ଆବଶ୍ୟକ ହଉଛି? ଆଉ ପୃଥିବୀରେ ଆମର କଣ କଣ ସବୁ ଗ୍ରହ ଅଛନ୍ତି କେତେ ଜଣ? କେତେଟା ଗ୍ରହ ଅଛି? କେତେଗୁଡେ ଆମର ଯୋଉ ଯୋଉ ଉପଗ୍ରହ ମାନେ ଅଛନ୍ତି ନକ୍ଷତ୍ର ଅଛନ୍ତି। ଏମିତି ଅନେକ ଗୁଡ଼ିଏ ସବୁ ଅଛନ୍ତି ଯୋଉମାନଙ୍କୁ ନେଇ କି ଆମର ସୌରଜଗତ ଗଠିତ। ତ ସେଇମାନଙ୍କ ବିଷୟ ଉପରେ ଆମର ଗୋଟେ ଆସିଛି କି ଏ ବିଦ୍ୟାଳୟ ର ବା ପ୍ରତ୍ୟେକ ବିଦ୍ୟା ବିଦ୍ୟାଳୟରେ ସେମିତି ଆମେ ପୃଥିବୀର ଗଠନକୁ ନେଇକି କିଛି ଗୋଟେ ମାନେ ଲେଖିବା ରଚନା। ଯୋଉଥିରେ ସବୁ ପିଲାମାନେ ସେଥିରେ ଭାଗ ନେବେ ଅଂଶଗ୍ରହଣ କରି କରିବେ। ସେମାନେ ପ୍ରତି ମୂଳକ ଭାବରେ ଏ ପ୍ରତିଯୋଗିତା ହବ ସେମାନଙ୍କ ଭିତରେ ସେମାନଙ୍କ ଭିତରେ କୋଉ ମାନେ ଭଲଭାବରେ ଏ ବିଷୟରେ ଆଲୋଚନା କରିପାରୁଛନ୍ତି। କୋଉମାନେ ବହୁତ ଭଲ ଭାବରେ ଜାଣିଛନ୍ତି ତ ସେଇ ବିଷୟରେ ସେମାନେ କିଛି ନା କିଛି ଲେଖିବେ ଆମେ ସେମାନଙ୍କ ଖାତା ଦେଖିବୁ ତାପରେ ସେମାନଙ୍କ ଖାତା ଦେଖି ସାରିଲା ପରେ ଏ ତାକୁ ମୂଲ୍ୟାଙ୍କନ କରାଯିବ ମୂଲ୍ୟାଙ୍କନ କଲା ପରେ ସେଥିରେ ଆମର ଯୋଉମାନେ ପ୍ରଥମ ଦ୍ଵିତୀୟ ଆଉ ତୃତୀୟ ସ୍ଥାନ ଅଧିକାର କରିବେ ସେଇମାନଙ୍କୁ ଆମର ପୁରସ୍କାର ଦିଆହବ। ତା ସହିତ ସେଇମାନଙ୍କୁ ଉ ଖାତାକୁ ବାହାରକୁ ପଠାହବ। ଆଉ ସେମାନଙ୍କୁ ଆମର ଅ ବାହାରକୁ ମଧ୍ୟ ପଠା ହବ ଯୋଉଠିକିି ଆମର ବ୍ଲକ ସ୍ତରରେ ଅନେକ ମାନେ ସବୁ ଅନେକ ବିଦ୍ୟାଳୟ ରୁ ଆସିଥିବେ ପିଲାମାନେ। ସେମାନେ ମାନଙ୍କୁ ହେଇଥିବେ ଆଉ ଆମ ବିଦ୍ୟାଳୟରୁ ଯୋଉ ମାନେ ଯାଇଥିବେ ତ ସେମାନେ ମିଶିକି ଲା ପରେ ସେମାନଙ୍କ ଭିତରେ ବି ପୁଣି ଥରେ ଆଉ କୌଣସି ଗୋଟେ ବିଷୟବସ୍ତୁକୁ ନେଇକି ପ୍ରତିଯୋଗିତା ହବ। ତ ଏମିତି ପ୍ରତିଯୋଗିତା ହେଲେ ପିଲାମାନଙ୍କ ଭିତରେ ସେମାନଙ୍କ ଙ୍କର ଉତ୍କଣ୍ଠା ବଢ଼ିବ ସେମାନଙ୍କ ଭିତରେ ପାଠ ପ୍ରତି ଆଗ୍ରହ ବଢିବ। ସେମାନେ ଚେଷ୍ଟା କରିବେ ଅନେକ ବିଷୟରେ ଜାଣିବା ପାଇଁ ଏବଂ ଜାଣିବେ ମଧ୍ୟ ତା ଭିତରେ ଯେତିକି ସେମାନେ ଜାଣିଛନ୍ତି ତାଠାରୁ ବହୁତ ଅ ଅଧିକ ଭାବରେ ମଧ୍ୟ ସେମାନେ ଜାଣିବେ। ଆଉ ତେଣୁକରି ଏଇ ବିଷୟକୁ ମୁଁ ଚାହିଁଲି କି ରଖିବା ପାଇଁ ଭଲ ହବ ତ ପୃଥିବୀର ଗାଠନିକ ଅବସ୍ଥା କେମିତି ପୃଥିବୀର ଗଠନ ଆଉ ଉ କଣ କଣ ସବୁ ରହିଛି। ଆମେ ଜାଣିବା ଦ୍ୱାରା ପୃଥିବୀର ଗଠନ ବା ପୃଥିବୀର ର ଅ ମ୍ର ଅବସ୍ଥା ଜାଣିବା ଦ୍ଵାରା ଆମର କଣ କଣ ଲାଭ ହବ ଆମେ ଜାଣିଲେ କେମିତି ଆମେ ଉଁ ସବୁକିଛି ଅନ୍ୟମାନଙ୍କୁ ବୁଝେଇ ପାରିବା ନିଜେ ବୁଝିପାରିବା ତା ସହିତ କେବଳ ପ୍ରତିଯୋଗିତା ନୁହଁ ଆମ ସାଧାରଣ ଦୈନନ୍ଦିନ ଜୀବନରେ ମଧ୍ୟ ଏସବୁ ଜିନିଷ ଜାଣିବା ଦରକାର। କେବଳ ଆମେ ବୋଲି ନୁହଁ ଆମ ପାଖରେ ଥିବା ଅନେକ ଲୋକମାନେ ମଧ୍ୟ ଏସବୁ ବିଷୟରେ ଜାଣିବା ଦରକାର ତେଣୁକରି ଆମେ ଯଦି ସେ ସବୁ ଜିନିଷ ଶୟରେ ଭଲ ଭାବରେ ଜାଣିବା ତାହେଲେ ଅନ୍ୟମାନଙ୍କୁ ଆମେ ବୁଝେଇ ପାରିବା। ଆଉ ସେ ବିଷୟ ମଧ୍ୟ କହିପାରିବା ତାଙ୍କର ଥିବା ବିଭିନ୍ନ ସନ୍ଦେହ ମଧ୍ୟ ଦୂର ହେଇଯିବ କି ଆମେ କେମିତି ରହୁଛେ ପୃଥିବୀରେ କେମିତି ବାସ କଣ କଣ ସବୁ ଅଛି ଆମେ ତ ଠିକ ଭାବରେ ଦେଖିପାରୁନେ ନା ସବୁ କିଛି ପୃଥିବୀରେ ଆମ ଗୋଟେ ଅଛେ ତେଣୁ ଆମେ ଜାଣି ପାରୁନେ। ତ ସେଇ ବିଷୟରେ ଆମେ ଜାଣିଲେ ନିଜେ ଜାଣିବା ଅନ୍ୟମାନଙ୍କୁ ବି ଜଣେଇବା ଆମେ ନିଜେ ବୁଝିବା ଅନ୍ୟମାନେ ମଧ୍ୟ ବୁଝିବେ ଯୋଉଥିରେ କି ଆମର ସନ୍ଦେହ ଦୂର ହବ ସେମାନଙ୍କର ବି ସନ୍ଦେହ ଦୂୁର ହବ ତେଣୁକରି ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ ହେଲା କି କେବଳ ଆମେ ପ୍ରତିଯୋଗିତା କରିକି ଜଣଙ୍କ ଠାରୁ ଜଣେ ଜିତିଯିବା ସେମିତି ନୁହଁ ଆମେ ଏ ବିଷୟରେ ଅଧିକ ଜାଣିବା ସମସ୍ତେ ଜାଣିବା ପରେ ଜାଣିବା ପରେ ଆମେ ଯୋଉ ନିଜେ ଜାଣିବା ସହିତ ଅନ୍ୟ ମାନଙ୍କୁ ବି ଜଣେଇ ପାରିବା ତ ସେମିତି ଆପଣ କୁହନ୍ତୁ ମତେ କିଛି ଉଁ -କଥିତ ଆକାରରେ କିଛି କୁହନ୍ତୁ ତାପରେ ଆପଣ ପ୍ରତିଯୋଗିତାରେ ଭାଗ ନେଲେ ମୁଁ ଭାବୁଛି ଭଲ ହବ ତେଣୁ କରି ଆପଣ ମତେ ସେଇ ବିଷୟରେ କିଛି କୁହନ୍ତୁ। ତ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ଆପଣ ମତେ ସେ ବିଷୟରେ କିଛି କୁହନ୍ତୁ।
ମୁଁ ପୃଥିବୀ ସ୍ୱରଜଗତ ବିଷୟରେ କିଛି କହିବି। ଆପଣଙ୍କ ଶୁଣନ୍ତୁ ଆମେ ପୃଥିବୀ ଆମେ ପୃଥିବୀ ପୃଷ୍ଠରେ ବାସ କରୁ ସକାଳେ ଆକାଶ ରେ ସୂର୍ଯ୍ୟ ଉଦୟ ଅସ୍ତ ହେବାର ଦେଖୁ। ଦିନବେଳେ ଆମେ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଆଲୋକ ଓ ଉତ୍ତାପ ପାଏ। ରାତିରେ ସୂର୍ଯ୍ୟ ଦେଖା ଯାଆନ୍ତି ନାହିଁ। ଦେଖାଯାଏ ଦେଖାଯାନ୍ତି ଚନ୍ଦ୍ର ଆକାଶ ଚନ୍ଦ୍ର ଆକାର ଉଦୟ ସମୟ ଓ ଅବସିଧ ପ୍ରତିଦାନ ବଳି ବଳ ବଳଳି ଥାଏ। ଚନ୍ଦ୍ରର ଆକାର ବୃଦ୍ଧି ପାଇଁ ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ଗୋଲ୍ ଦିସେ। ଏହାପରେ ଦିନକୁ ଦିନ ହ୍ରାସ ପାଇ ଆମ ଅମାବାସ୍ୟା ଦିନ ଆରମ୍ଭ ନଥାଏ ରାତ୍ରିର ଅନ୍ଧାରରେ ନିର୍ମଳ ଆଲୋକ ଆକାଶକୁ ଲକ୍ଷ୍ୟ କଲେ ମିଞ୍ଜି ମିଞ୍ଜି କରୁଥୁବା ଅଗଣିତିକ ଆଲୋକବିନ୍ଦୁ ଦେଖାଯାଆନ୍ତି। ସେମାନଙ୍କ ମଧ୍ୟରୁ କେ କେତେକ ଅଧିକ ଉଜ୍ଜ୍ୱଳ ଓ ଓ କେତେକ କମ୍ ଉଜ୍ଜ୍ୱଳ ଦିଶନ୍ତି। ଭଲ ଭାବରେ ନିରୀକ୍ଷଣ କଲେ। କେତେକ ଆଲୋକ ବିନ୍ଦୁ ମିଞ୍ଜି ମିଞ୍ଜି ନ କରି ଚନ୍ଦ୍ର ପରି ସ୍ତିର ଆଲୋକ ଦେଉଥିବାର ଦେଖା ଦେଖିପାରିବ। ତୁମେ ଭାବୁଥିବ ଦିନବେଳା ଚନ୍ଦ୍ର ଓ ଆଲୋକୁ ବିନ୍ଦୁଗୁଡ଼ିକ ଦେଖାଯାଆନ୍ତି ନାହିଁ କାହିଁକି? ଦିନବେଳା ସୂର୍ଯ୍ୟଙ୍କର ପ୍ରଖର କିରଣ ଯୋଗୁଁ ଏହି ଉଜ୍ଜ୍ୱଳ ପିଞ ପିଣ୍ଡ ଗୁଡ଼ିକ ଦେଖାଯାଆନ୍ତି ନାହିଁ, ମହାକାଶରେ ଦେଖା ଯାଉଥିବା ସୂର୍ଯ୍ୟ। ଚନ୍ଦ୍ର ସମ୍ ସମେତ ଅନ୍ୟନ୍ୟ ଉଜ୍ଜଳ ପିଣ୍ଡ ଗୁଡିକୁ ମହାଜାଗତିକ ପିଣ୍ଡ କୁହାଯାଏ।
କେପେନ୍ଦ୍ର ସୂର୍ଯ୍ୟଙ୍କ ଠାରୁ ମଧ୍ୟ ଢେର୍ ବଡ ଓ ଉଜ୍ଜଳ ପୃଥିବୀ ଠାରୁ ଏଗୁଡ଼ିକ। କ୍ଷ୍ୟୁଦ୍ର ବା ବୃହତ୍ ଦେଖାାଯାଆନ୍ତି। ସେମାନଙ୍କର ନିଜସ୍ଵ ଆଲୋକ ଓ ଉତ୍ତାପ ଅଛି। ମିଞ୍ଜି ମିଞ୍ଜି କରୁଥିବା ଏହି ଉଚ୍ଚ ପିଣ୍ଡଗୁଡିକୁ ନକ୍ଷତ୍ର ବା ତାରକା କୁହାଯାଏ। ଆମ ସୂର୍ଯ୍ୟ ଆମର ସୂର୍ଯ୍ୟ ମଧ୍ୟ ଏକ ନ ନକ୍ଷତ୍ର ସୂର୍ଯ୍ୟ ଅନ୍ୟନ୍ ଅନ୍ୟାନ୍ୟ ନକ୍ଷତ୍ର ଅପେକ୍ଷା ପୃଥିବୀର ନିକଟରେ ଥିବାରୁ ଆମକୁ ବଡ଼ ଦେଖାଯାଏ। ମିଞ୍ଜି ମିଞ୍ଜି ହୋଇ ଛୋଟ ଦେଖାଯାଉଥିବା ଅନେକ ନକ୍ଷତ୍ର ସୂର୍ଯ୍ୟଙ୍କ ଠାରୁ ସହସ୍ର ଗୁଣରେ ବଡ, ସୂର୍ଯ୍ୟଙ୍କ ଠାରୁ ସେମାନଙ୍କର ଅଧିକ ଆଲୋକ ଓ ଉତ୍ତାପ ମଧ୍ୟ ରହିଛି, ମାତ୍ର ଆମ ଠାରୁ ବହୁତ୍ ଦୂରରେ ବହୁତ୍ ଦୂରରେ ଥିବାରୁ ଆମକୁ ଆକାରରେ ଛୋଟ ଦେଖାଯାଆନ୍ତି। ଆମ ପୃଥିବୀର ପ୍ରାୟତଃ ଏମାନଙ୍କ ଠାରୁ ଆଲୋକ କିମ୍ବା ଉତ୍ତାପ ପାଇପାରେ ନାହିଁ, ଏହି ମହାଜାଗତିକ ପିଣ୍ଡ ମାନଙ୍କର ଦୂରତ୍ବ ଜ୍ୟୋତିର୍ବିଜ୍ଞାନୀ ମାନେ ଆଲୋକ ବର୍ଷକୁ ସାହା ନିଜରେ ମାପିଥାନ୍ତି, ଆଲୋକ ପ୍ରତି ସେଣ୍ଟିମିଟରରେ ପ୍ରାୟ ତିନି ହଜାର କିଲୋମିଟର ମିଟର ଅ ଅତି ବେଗ ବେଗରେ ଗତି କରେ। ଆମକୁ ସୂର୍ଯ୍ୟ ଭଳି ଅନେକ ନକ୍ଷତ୍ର ମହାକାଶରେ ଅଛନ୍ତି। ମାତ୍ର ସେମାନଙ୍କ ମ ଧ୍ୟରେ ଦୂରତା ବିଭିନ୍ନ ଭିନ୍ନ ଭିନ୍ନ ଆବଶ୍ୟକ ନ କେତେକ ନକ୍ଷତ୍ର ପାଖାପାଖି ହୋଇ ଏକାଠି ରହିଛନ୍ତି, ଏମାନେ ବିଭିନ୍ନ ଆକାଶରେ ସଞ୍ଜିତ ହୋଇ ରହିଥାନ୍ତି, ଏହି ଏହି ନ ଅ ସମୂହକୁ ନକ୍ଷତ୍ର ମଣ୍ଡଳ କ ନକ୍ଷତ୍ର ମଣ୍ଡଳ ବା
ନକ୍ଷତ୍ର ରହିଛନ୍ତି, ସେମାନେ ପଦୁ ବିଲ
ହୁଁ। ଦଶଟା ହେବ ଶୋଇନି ନଅଟା ଚାଳିଶ ହେଲାଣି। ହଁ ଚାଲିଶ।